ହ୍ୟାଲୋ।
ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ମ୍।
କେମିତି ଅଛନ୍ତି? ଶୁଭରାତ୍ରି।
କେମିତି ଅଛନ୍ତି ଆପଣ?
ବହୁତ ବଢିଆ ଅଛି, ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ଭଲ ଅଛି।
ଆଜି କଣ କଲ୍ କଲେ?
ଆଜ୍ଞା
ଆଜି କଣ କଲ୍ କଲେ।
ହଁ ଟିକେ କିଛି ଜାଣିବା ପାଇଁ ଚେଷ୍ଟା କରୁଥିଲି ସେଥିପାଇଁ କଲ କଲି ଆଉ।
କଣ କହିଲେ?
କିଛି କହିବାର ଥିଲା ତ ସେଇଥିପାଇଁ କଲ କରିଥିଲି ଆପଣଙ୍କୁ ଆଉ।
ଆଚ୍ଛା।
ଆପଣ କଣ ଆପଣ ଖାଇସାରିଲେଣି ନା କଣ?
ଆଜ୍ଞା ସରିଲାଣି।
ଆଜ୍ଞା ଆଜ୍ଞା ଆଉ ଆଜି କଣ ଭୋଜନ କରିଥିଲେ ଆପଣ?
ଆମେ ତ ଆମର ହେଉଛି ଦେଶୀ ଖାଇବା ଯେମିତି କିି ପଖାଳ ପଖାଳ କୁ ଆଉରି କିଛି ଆ ଭଜା ହେଇଥିଲା ଆଉ ଆଳୁଭର୍ତ୍ତା ହେଇଥିଲା ଚଟନୀ ହେଇଥିଲା ଏମିତି କିଛି ଥିଲା।
ଅହଂ ରାତ୍ର ସମୟରେ ବି ପଖାଳ ଖାଆନ୍ତି?
ହଁ ବେଳେ ବେଳେ ଇଛା ହେଲେ ଖାଇଦଉ।
ହଁ ନା ମୁଁ ଶୁଣିଥିଲି ମୁଁ ବି ଖାଇଛି ନା ମୁଁ ଯେହେତୁ ସକାଳ ଏବଂ ଦିନବେେଳେ ହିଁ ପଖାଳ ଖାଏ, ତ ଆପଣ ରାତିରେ ଖାଉଛନ୍ତି ତ ସେଥିପାଇଁ ମୁଁ ଟିକେ ଆପଣଙ୍କୁ ପଚାରିଦେଲି ଆଉ।
ଓ ଆପଣ ରାତିରେ ଖାଆନ୍ତିନି କି?
ନା ମୁଁ ରାତିରେ ତ ପଖାଳ ଖାଏନି।
ଆଚ୍ଛା ଆମର ଖିଆ ଯାଏ, ଆମେ ଖାଇଥାଉ। ସେମିତି କିଛି ରେସ୍ ଟ୍ରିକସନ୍ ନାହିଁ ଯେ ଆମେ ରାତିରେ ଖାଆନ୍ତିନି, ଖାଇବୁନୁ କହିକି, ଆମେ ଖାଇଥାଉ।
ଆଚ୍ଛା, ତ ଆଉ ଏବେ କଣ କରୁଛନ୍ତି ଆପଣ?
ମୁଁ ବାହାରକୁ ଯାଇଥିଲି ଏବେ କାଲି ଆସିଛି ଘରକୁ। ବାହାରକୁ ଟିକେ କିଛି ବୁଲିକି ବୁଲିବା ପାଇଁ କି ଯାଇଥିଲି।
ଆଚ୍ଛା। ଆଉ କେମିତି କଣ ଗଲା ଆପଣଙ୍କର ବାହାରେ ବୁଲାବୁଲି କରିଥିଲେ କେମିତି କଣ କଟିଲା?
ହଁ ମୁଁ ଭୁବନେଶ୍ଵର ଯାଇଥିଲି ଖଣ୍ଡଗିରି ବୁଲିବା ପାଇଁ କି ଯାଇଥିଲି।
ଆଜ୍ଞା ଓ, ଖଣ୍ଡଗିରି, ହଁ, ହଁ। ହଁ ମୁଁ ତ ବହୁତ ଭଲ ଭାବରେ ଜାଣିଚି।
ଆ, କିଛି କହିବେ?
ହଁ ନିଶ୍ଚୟ ଭାବେ। ଟିକେ ଆଃ, ତାହେଲେ ଆପଣ ଯାଇଥିଲେ ଖଣ୍ଡଗିରି? ଆପଣ ଏକୁଟିଆ ଯାଇଥିଲେ ନା ସାଙ୍ଗସାଥି କିଛି ନା କିଛି ଆପଣଙ୍କ ପରିବାର ସହିତ ଯାଇଥିଲେ?
ଅ, ଭଉଣୀ ସହିତ ଯାଇଥିଲି।
ଆଚ୍ଛା ଦେଖନ୍ତୁ ସେଇ ଉଁ, କ-ଶୁଣ ଖଣ୍ଡଗିରି ଏବଂ ଉଦୟଗିରି ଆମ ଓଡ଼ିଶାର ତ ରାଜଧାନୀରେ ଅଛି, ଆପଣ ଜାଣିଛନ୍ତି। ଯାଇଥିଲେ କହୁଥିଲେ। ହେଲୋ।
ଆଜ୍ଞା ଶୁଣୁଛୁ କୁହନ୍ତୁ।
ହଁ। ତ ଦୁଇଟି ପ୍ରସିଦ୍ଧ ପାର୍ବତ୍ୟ ସ୍ଥାନରେ ସେଇଟା ଅଛି ଆପଣ ଜାଣିଥିବେ।
ଆଜ୍ଞା।
ହୁଁ। ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀରେ କଳିଙ୍ଗ ମହାନ ରାଜା ଖାରବେଳଙ୍କ ଶାସନ କାଳରେ ଜୈନ୍ୟସନ୍ନ୍ୟାସୀମାନଙ୍କ ପାଇଁ ଏଇ ପ୍ରାଚୀନ ଶିଳା ଖଦିକ ଗୁମ୍ଫା ନିର୍ମାଣ କରାଯାଇଥିଲା। ବୁଝି ହେଲା?
ଆଜ୍ଞା କୁହନ୍ତୁ।
ତାପରେ ଶୁଣିଥିବେ ସେଇଠିରେ ଆପଣ ଦେଖିଥିବେବି ପ୍ରାୟ ତେତିଶ ଟା ଗୁମ୍ଫା ରହିଚି।
ହଁ ଶୁଣିଛି।
ହଁ ଦେଖିଥିବେ ନିଶ୍ଚୟ ତେତିଶ ଟା ଗୁମ୍ଫା ରଇ
ଆଜ୍ଞା।
ତ ଆଉ ଉଦୟଗିରିରେ ଜାଣିଥିବେ ଆପଣ ଅଠରଟି ଗୁମ୍ଫା ରହିଛି। ଆଉ ଖଣ୍ଡଗିରିରେ ଆମର ପନ୍ଦରଟି ଗୁମ୍ଫା ରହିଛି। ସମୁଦାୟ ହଉଛି ଆମର ତେତିଶ ଗୁମ୍ଫା ହଉଛି ଆପଣ ଉଦୟଗିରି ଏବଂ ଖଣ୍ଡଗିରି ମିଶେଇକି ଆମର ଟୋଟାଲ ରହୁଛି ତେତିଶଟା ଗୁମ୍ଫା। ଆପଣ ଗୁମ୍ଫା ଭିତରେ ପଶିନାହାନ୍ତି।
ନା ବହୁତ ଜଲଦି ରେ ଥିଲୁ ତ ବାସ୍ ଅ ଯାଇକି ହିଁ ବୁଲି ଦେଇକି ପଳେଇ ଆସିଲୁ ଯେତିକି ଭଲରେ ଦେଖିବା କଥା ସେତିକି ଦେଖି ପାରିଲୁନି ଠିକ ସେ।
ଚାଷ କରିବାର ମଜା ନେଇଥାନ୍ତେ ନା। କେମିତି କଣ ଲାଗୁଛି କେମିତି ରହୁ ଥିଲେ ସେଇଠେ, ଆପଣ ଶିବା ଦେଖିଥାନ୍ତେ, ହାତ ଲିଖନ ଦେଖିଥାନ୍ତେ। ହାତ ଗଢ଼ା ମୂର୍ତ୍ତି ଦେଖିଥାନ୍ତେ ବହୁତ କିଛି ଅଛି।
ଆଜ୍ଞା ଆଜ୍ଞା। ଆଉ ଏଇଟା ବି ଶୁଣିଛି ଯେ ସେଇଠି ଯୁଗ ଯୁଗ ଧରିକି ସେଇ ସ୍ଥାନରେ ଋଷି ମାନଙ୍କର ଯୋଉ ତପସ୍ଥଳୀ ହୋଇ ରହି ଆସିଛି ସେଇଠି ଲୋକ ଯୋଉ ଋଷିମାନେ ଥିଲେ ସେଠି ତପ ପସ୍ୟା କରିଥିଲେ। ଆହୁରି ଐତିହାସିକ ବି ଯ ଯଦି ଆମେ ତଥ୍ୟ ଅନୁଯାୟୀ ଯଦି ଦେଖିବା ତାହେଲେ ରାଜା ଯୋ ଖାରବେଳଙ୍କ ସମୟରୁ ହିଁ ଏଠାରେ ଜୈନ ସନ୍ନ୍ୟାସୀ ମାନେ ଯୋଉ ଧ୍ୟାନ ଏବଂ ସାଧନା କରୁଥିଲେ। ଏଠାରେ ଥିବା ଗୁମ୍ଫ ଗୁଡିକ ଆମର ଅ ପୁରାତନ କଳା ସ୍ଥାପ ତ୍ୟ ଆହୁରି ସଂସ୍କୃତି ମୂଳ ସାଖି। ବିଶେଷ କରି ଆପଣ ଦେଖିବେ ଯେ ପ୍ରତିବର୍ଷ ମାଘ ମାସର ଅନୁଷ୍ଠିତ ହେଉ ଛି ଯୋଉ ଖଣ୍ଡଗିରି ମେଳା ଆମର ଉଁ ଭାଇଚାରା ଆଧ୍ୟା ତ୍ମିକତା ଏବଂ ପରମ୍ପରାର ପ୍ରତୀକ। ଦୂର ଦୂରାନ୍ତରୁ ବି ଆସୁଥିବା, ଆଜ୍ଞା।
ଆପଣ ଜାଣିଛନ୍ତି ବହୁତ କିଛି ତାହେଲେ ଏଇ ବିଷୟରେ।
ହଁ କିଛିଟା ତ ଜାଣିଛି ଯେହେତୁ ଏଇଟା ତ ଆମର ପାଠରେ ହିଁ ଥାଏ।
ହଁ ଯେହେତୁ ଆପଣ ଗୋଟେ ଜାଗାକୁ ଯାଉଛନ୍ତି ତ ସେଇ ଟି ଜାଗା ବିଷୟରେ ଆପଣ ନିହାତି ଦରକାର ନିହାତି ଭାବେ। ତୁ ଜାଣିଲେ କିଛି ହେ ଆପଣ ଜୀବନରେ ବୁଝିପାରିବେ କୋଉ ଜାଗାରେ କଣ ହଉଥିଲା? କେମିତି ରହିଥିଲା ତ ଆପଣ ବହୁତ କିଛି ଜାଣିପାରିବେ।
ଆଜ୍ଞା ଆମେ ଯଦି ଯୋଉ ବି ଜାଗାକୁ ଯାଉଛୁ ବୁଲିବାକୁ ଆମେ ସେଇ ଜାଗାରେ ଯଦି ଦି ଆମେ କିଛି ତଥ୍ୟ ଜାଣିଥିବା ଆଗରୁ ତାହେଲେ ଆମେ ସେଇ ଜାଗାକୁ ଗଲେ ଯାହା ବି ଦେଖିବା ତ ଆମେ ସେ ଜିନିଷ ଟାକୁ ଫିଲ୍ କରିପାରିବା।
ଆଜ୍ଞା ଆଜ୍ଞା।
ଆହୁରି ଅନୁଭୂତି ବି ଆମର ବହୁତ ଭଲସେ ଯିବ ତ। ଅ ଯୋଉଠିକୁ ବି ଯାଉଛୁ ଆମେ ତା ବିଷୟରେ ନିଶ୍ଚୟ ତଥ୍ୟ ଜାଣିବା ଦରକାର ବି।
ନିହାତି
ଆଜ୍ଞା।
ଆଉ କଣ ଜାଣିଥିଲେ?
ହଁ ଆମେ ଏଇଟା ବି କହିପାରିବା ଯେ ଅ ଉଁ ଖଣ୍ଡଗିରିରେ ଅନେକ ଗୁମ୍ଫା ରହିଛି ଯଉଟାକି ଆପଣ କହିଲେ ଯାହାର କାନ୍ଥରେ ସୁନ୍ଦର ସୁନ୍ଦର ଖଦେଇ କାମ ଯଉ ମୂର୍ତ୍ତି ପ୍ରାଚୀନ କଳାକୃତି ଦେଖିବାକୁ ମିଳେ ଏହି କଳାକୃତି ଗୁଡ଼ା କ ଆମ ପୂର୍ବଜ ମାନଙ୍କର ଉର୍ନ୍ନତ କଳା କୌଶଳ ଆହୁରି ସୃଜନଶୀଳତାର ପରିଚୟ ଦେଇଥାଏ। ହଁ ନା ସାର୍ ମୁଁ ଠିକ୍-
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା। ମୁଁ ବହୁତ୍ ଭଲ ଭାବରେ ଜାଣିଚନ୍ତି। ମୁଁ ଭାବୁଚି ଆପଣ ତ ମୋ ବହୁତ୍ ଅଧିକ ଜାଣିଚନ୍ତି।
ନା ନା ଆପଣ ବି ବହୁତ୍ କିଛି ଜାଣିଚନ୍ତି ମତେ ତ ଆପଣଙ୍କଠୁ ବହୁତ୍ କିଛି ଜାଣିବାକୁ ମିଳୁଚି। ଏଠାରେ ଯୋଉ ଯାତ୍ରା କି ଲୋକ କଳା ହସ୍ତଶିଳ୍ପ ଧାର୍ମିକ କାର୍ଯ୍ୟକ୍ରମ ବିଭିନ୍ନ ସାଂସ୍କୃତିକ ପରିବେଷଣ ହିଁ ହୋଇଥାଏ। ଏହି ମେଳାରେ ଓଡି଼ଶାର ସଂସ୍କୃତି ଆଉରି ପରମ୍ପରାକୁୁ ଜୀବନ୍ତ ରଖିଚି ଆମେ ଯଦି ଦେଖିବା ଖାଲି ଏଇଟା ନୁହଁ ଆମ ଉଁ ଓଡି଼ଶାରେ ହୋଉ କି ଭାରତରେ ହୋଉ କିଛି ପି ଯଦି ପର୍ବପର୍ବାଣି ଯଦି ହଉଚି ତାହେଲେ ସବୁ ଗୁଡ଼ାକ ଆମର ପରମ୍ପରା ଆହୁରି ଐତିହାସିକୁ ଆମର ଜୀବନ୍ତ ରଖିବା ପାଇଁ କିି ହିଁ ହେଇଥାଏ। ପ୍ରାୟେ ଆପଣ ଦେଖିବେ ଆମେ ଯଦି ଏବେ ଯଦି କିଛି ପର୍ବପର୍ବାଣି ଯୋଉ ଜିନ୍ଷ ଆଗ ଆଗରୁ ଚାଲି ଆସିଚି କି କିଛି ପରମ୍ପରା ତାହେଲେ ଆମେ ସେଇଟାକୁ ଯଦି ଆଗକୁ ଯଦି ମ ନ ମାନିକି ଯଦି କରିବନି ତାହେଲେ ସେଇଟା ଜୀବନ୍ତ ରହିବ କିପରି।
ନିଆତି ଭାବେ ଠିକ୍ କଥା କହିଲେ ଆପଣ।
ହଁ। ତ ସେଇଟା ଜରୁରୀ ଯେ ଯାହା ବି ପରମ୍ପରା ଅଛି କି ଏବେ ଯେମିତି କିି କହିଲି ଆମେ ଏ କଥା ହଉଚେ ଯେମିତି କି ଖଣ୍ଡଗିରି ଆହୁରି ତାର ଗୁମ୍ଫା ବିଷୟରେ ତ ତିରି ଯାହାବି ମେଳା ହୋଇ
କଲା ପରେ ସ ସେମାନେ ଭୁଲି ଯାଆନ୍ତି ଯେ ସଂସା ସଂସ୍କୃଟା ଭୁ ଯୋଉମାନେ ଗ୍ରାମାଘର ଯଦି ସେମାନେ ଶ୍ରଜମ କୁ ପଳାନ୍ତି ବିଶେଷ ଭାବେ କିଛି ଉଁ କାର୍ଯ୍ୟ କାମରେ ହଉ କି କଉ ଉଁ ଜବ୍ ପାଇବା ହଉ ସ୍ ସେମାନେ ଭୁଲି ଯାଆନ୍ତି ସଂକୃ ସଂସ୍କୃତି ପରମ୍ପରା। ଧୀରେ ଧୀରେ ସେମ ଟ୍ ଭୁଲି ଯାଆନ୍ତି। ତ ଯୋଉ ଗ୍ରାମ ରେ ଥାଆନ୍ତି ସେମାନେ ତ ନିହାତି ଭବେ ବଞ୍ଚେଇ ଆସ୍ଥାନ୍ତି।
ଆଜ୍ଞା। ଆମେ ଚଦି ପରମ୍ପରାକୁ ଯଦି ଆଗକୁ ନେଇକି ଯଦି ଚାଲିବା ତାହେଲେ ଯୋଉ ଆଗକୁ ଆସିଥିବା ପିଢ଼ି ଗୁଡ଼ାକ ବି ଆମର ଦେଖି ଦେଇଖିକି ସେମାନେ ବି ପରମ୍ପରା କୁ ଆଗୁକୁ ନେବେ ଆଉ ଯଦି ଆମେ ଯଦି ଏବେ କିଚ୍ ଛି ଏ ପାଳନ କରିବାନି କିଛି ଯଦି ସେଲିବ୍ରେଟ୍ କରିବାନି ତାହେଲେ ସେମାନେ ଦେଖିବେ କୁଆଡ଼ୁ ଜାଣିବେ କୁଆଡ଼ୁ।
ଜାଣିବେ କୁଆଡ଼ୁ ସିଏ ବି ସତ କଥା ଜଦି ଆମେ ତାଙ୍କୁ ଶିଖେବା ବି ନାଇଁ ତ ସେମାନେ କରିବେ କେମିତି ଆଗକୁ।
ଆଜ୍ଞା। ଆମେ ହି ଖଣ୍ଡଗିରି ଟପିକ୍ ରେ ଥିଲା ଆମେ କୁଆଡ଼ୁ କୁଆଡ଼ୁ ପଳେଇ ଆସିଲେଣି ଆମେ ଯଦି ଖଣ୍ଡଗିରି ପର୍ଯ୍ୟୟଟନ ସ୍ଥଳ ବୋଲିକିବି ଆମେ କହିପାରିବାନି। ସେଇଠି ଆମେ ଦେଖିବା ଯେ ଏଆ ଏଠାକୁ ବହୁତ୍ ପର୍ଯ୍ୟଟକ ମାନେ ଯେମିତିକି ଓଡ଼ିଶାରୁ ପ୍ରାଚୀନ ସଭ୍ୟତା କଳା ଅଉରି ଧାର୍ମିକ ପରମ୍ପରା ବି ଷୟରେ ଜାଣିବାରୁ ସୁଯୋଗ ପାଆନ୍ତେ ଏବେ ଉଁ ବଟ୍ ଟେ ମଣିଷ ଯଦି ଜାଣିନଥିବ ଯେ ଆମେ ଆ ଉଁ କି ସେଇଠି କିଛି ଖଣ୍ଡଗିରି ପାହାଡ଼କୁ ନେଇକି ଉଁ ଯେତେବେଳେ ଖାଲି ନାଁ ଶୁଣିକି ହିଁ ଯେ ଯେତେବେଳେ ଆସୁଚେ ସେ କିନ୍ତୁ ଖଣ୍ଡଗିରି ବିଷୟରେ କିଛି ଜାଣିନଥିବ ହେଲେ ଯେତେବେଳେ ଖଣ୍ଡଗିରି କୁ ଆସିବ ଆଉରି ତାର ଗୁମ୍ଫା ଆଉରି କିଛି ଶିଳ୍ପ ଆଉ କିଛି କିଛି ପ୍ରକାରର ଯଦି ଜିନିଷ ଦେଖିବ ତାହେଲେ ତାର ମନରେ ଜାଣିବା ପାଇଁ କି ଇଛୁକ ଆସିବ ତ ସେ ଜାଣିବା ପାଇଁ କି ଚେଷ୍ଟା କରିବ।
ଦେଖିଥିବେ ବାହାର ଆମ ଓଡିଶା ବାହାର ରାଜ୍ୟ ବାହାର ଲୋକ ଗୁଡା ବି ବହୁତ ଆସିଥାନ୍ତି ଦେଖିବା ପାଇଁ। କାହିଁକିନା ଆମ ଖଣ୍ଡଗିରି ଏବଂ ଉଦୟଗିରି ମାନେ ଗୋଟେ ଇତିହାସ। ତ ସମସ୍ତେ ଜାଣିବାକୁ ବହୁତ ଚେଷ୍ଟା କରନ୍ତି।
ଆଜ୍ଞା ସାର୍, ଆପଣ ବହୁତ ଭଲ ଟପିକ ଆଣିଥିଲେ। ଆଜ ଏଇଟା ମୁଁ ବୁଲିବା ପାଇଁ କି ଯାଇଥିଲି ହେଲେ ଆପଣ ମତେ କିଛି ପଚାରିଲେ ଯେ କିଛି ଜାଣିଛନ୍ତି କି କହିକି ପଚାରିଲେ କହିକି ଆମେ ସେ ସେଇ ଟପିକରେ ଆମେ କ ଥାଇ ପାରିଲ ତ ଆପଣ ବହୁତ ଭଲ ହେଲା ଯେ ମତେ କିଛି ପଚାରିଲେ ଆହୁରି ଆମେ ସେଇ ବିଷୟରେ ଡିସକସନ କରିପାରିଲୁ ମୁଁ କିଛିଟା ଜାଣିଥିଲି ଆପଣ କିଛିଟା ଜାଣିଥିଲେ।
ମୁଁ ମୋ ମନ ଭାବି ଭାବି ଆପଣ ବହୁତ କିଛି ଜାଣିଛନ୍ତି। ତ ଯେହେତୁ ଆପଣ ବୁଲିବାକୁ ଯାଇଥିଲେ ତ ଆପଣ ତ ବହୁତ କିଛି ଜାଣିଯାଆନ୍ତି ଶିଖିଯାଆନ୍ତି।
ଆଜ୍ଞା ମୁଁ ତ ଜାଣିଥିଲି ଯେ ଏମିତି ନୁହଁ ଯେ ମୁଁ ସବୁ ଗୁଡାକ ଜାଣିଛି ଆହୁରି ଆଉ କିଛି
ନା ଯେତିକି ବି ଆପଣ ଆପଣ ବକ୍ତବ୍ୟ ଦେଲେ ତ ସେତିକି ବହୁତ କିଛି ହେଇଛି ଆପଣଙ୍କ ପାଇଁ। ବହୁତ କିଛି ଶିଖିଛନ୍ତି ଆପଣ।
ଧନ୍ୟବାଦ ଧନ୍ୟବାଦ।